ହ୍ୟାଲୋ।
ହଲ ହଁ।
ହଁ ମୁଁ ସେଇ କଥା କହିଲି ପରା, ମୁଁ କହିଲି ସୋୟାବିନ୍ ଯଦି ମୁଁ ଯୋଉ ମୁଁ ଯୋଉ ସୋୟାବିନ କରେ ନା, ସେ ସୋୟାବିନ୍ କ ମୁଁ ଯଦି ଖାଲି କଷା କରିଦେଇଥିବି ବି, ଏତେ ସୁନ୍ଦର
ବଢିଆ ଲାଗେ ନା
ଯିଏ ମୁଁ ମୁଁ କରିଛି ଯିଏ ବି କରିଛି ଯିଏ ଘରେ ସେ ସାନ ଆଇଥିଲା ଯେ ଏମିତି ଲାଗିଲା ସେ ଖାଲି କହିଲା ମୁଁ ସୋୟାବିନ୍ ଖାଇ ମେନ କଥା ହଉଚ ମୋର ଭୁଲ କାଲି ଟିକେ ଲାଗିଗଲା ଆଉ। କେହି ଜାଣି ପାରିବେନି ମୁଁ କିନ୍ତୁ ତାକୁ କେତେ କଷ୍ଟରେ ପନିରରୁ ବି ଟିକେ ଟିକେ ଟିକେ ଯୋଡା ଲାଗିଥିଲା ପୋଡା ଗୋଡା ବାଛି ଦେଇଥିଲି କିନ୍ତୁ ସୋୟାବିନ୍ ଟା କାଠ ହେଇଗଲା। ଆଉ ମୁ ତାର କିଛି ତା ଟେକ୍ସଚର ହିଁ ବଦଳିଗଲା।
ଆରେ ଯ ଯୋଉ କରନ୍ତି ଯୋଉ ଆମର ପଣସରେ ଯୋଉ ଚିଲି ପଣସ କରନ୍ତି ତୁ ଜାଣିଚୁ?
ନାଇଁ ସେ ସାନ ଭଲରେ ଜାଣିଛି, ମୁଁ ଜାଣିନି କିନ୍ତୁ ତାଠୁ ଶୁଣିଛି।
ଆସିଲି ହ ଶୁଣିଛି କଣ, କେମିତି ଜାଣିଛି ଦେବି କହ?
ସିଏ କହେ ଯେ ପଣସ ପଣସ ତ କାଟିବା କଥା କାଟିଦବ ନ
ହଁ ଅ
ତାକୁ ଟିକେ ନାଙ୍କୁ ବମ୍ଫେଇ ଦବ ହେଲା କି, କଡେଇରେ ସେ ଟିକେ ଜ କଅଳିଆ ହେଇଯିବ, ନହେଲେ ପୁରା ଟାଣ ଟାଣ ହେଇକି ରହିବ ନା, ଟିକେ ଲୁଣ ହଳଦୀ ପକେଇ ଦେଇକି ପାଞ୍ଚ ରୁ ଦଶ ମିନିଟ ତାକୁ ଟିକେ ବମ୍ଫେଇ ଦବ, ଆଉ ବମ୍ଫେଇ ଦେଇକି ତା ପାଣି ଗୁଡା ପୁରା ବାହାର କରିଦବ। ତା ଦେହରେ ଯୋଉ ହଁ
କଷ ପାଣି ଗୁଡ଼ା କାଢ଼ିଦେବା ଆଉ।
ହଁ ତାକୁ କାଢିଦବ, କାଢିଦେଲା ପରେ ସେ ପଣସ ଧିରେ କଣ କରିବ? ଆମର ହଳଦୀ, ଲୁଣ, ଲଙ୍କାଗୁଣ୍ଡ। ଆଉ ଧନିଆ ଜିରା ପାଉଡର ଆଉ ଅଦା ରସୁଣ ପେଷ୍ଟ ଆଉ କର୍ଣଫ୍ଲୋର ଗୋଳେଇକିନା ଭଲରେ କନଫ୍ଲୋର ଟିକେ ଅଧିକ ପଡିବ। ଆଉ ଗୋଳେଇକିନା ତାକୁ ସବୁ ଗୋଟି ଗୋଟିକି ସବୁ ଭଲସେ ଛାଣିବ। କଢେଇରେ, ଛାଣିଦେଲା ପରେ ତାକୁ କଣ କରିବ? ଯେମତି ଚିଲି କୋବି କର, ଯେମିତି କର ଯେମତି ପିଆଜ କ୍ୟାପସିକମ ତ ଅଦା ରସୁଣ ପେଷ୍ଟ ଦେଇକି ଯେମିତି କଡେଇରେ ପକେଇକି ହି ଏମିତି କଞ୍ଚା କଞ୍ଚା ଥିବ ହଁ।
ସୋୟାସସ୍ ନା, ଭିନେଗାର
ହାଲୋ
ତାକୁ ହେଇଗଲା ପରେ। ଏଇ ପଣସକୁୁ ପକେଇକି ସିମ ରେ ଲେଉଟା ଲେଉଟା ଟିକେ କରିଦବ ଲାଷ୍ଟ କୁ ଟିକେ ସେ ର ଚାମଚ ଖଣ୍ଡେ ପାଣି ଟିକେ କରିକି ତା ଦେହରେ ଢାଳି ଦେଇକି ଘୋଡେଇ ଦବ। ଆଉ ସେ ତା ଭିତରେ ତ ସେ
ହାଲୋ ହାଲୋ
ମୋର ଭାରି ଇଛା ହୁଏ ଖାଇବା ପାଇଁ, ସେ ଚିଲି ପଣସ କରିକି, କିନ୍ତୁ ପୁଅ ଟା ଖାଏନି ତ, ସେଥିପାଇଁ ପଣସ କରିବାକୁ କେତେବେଳେ ଇଛା ଥିଲେ ବି, କରିପାରେନି।
ହଁ ଅଁ
ହଁ ଆଉ ଜଣେ ଖାଇବନି ଜଣେ କଣ କରିକି ଖାଇବୁ ଦି ଜଣ ମଣିଷ କହିଲୁ ଦେଖି?
ହୁଁ ସେଇୟା ନୁହ ଆଉ କଣ?
ଆଉ ତମ ବାରିରେ କଣ ସବୁ ଗଛ ଫଛ ଲଗେଇଛ କହିଲୁ?
ଆମର ଏଇର୍ଷ ବାଇରେ ପଡିଥିଲା ଆ ଏଇ ବର୍ଷ ଫଳିଥିଲା ଇଏ ଯୋଉ ଜାମୁ କୋଳି।
ହଁ।
ହୁଁ ଏଇ ବର୍ଷ ନୂଆ କି ହେଇଥିଲା ଜାମୁ କୋଳି ଭଲ ଲାଗୁଥିଲା ଖାଇ ଆଉ ଉଁ ବେ କ ହଁ ବେଶୀ କଷା ନୁହଁ ବଡ ବଡ କୋଳି ଗୁଡା ହେଇଥିଲା।
ହଁ।
ଆଉ ଡାଳିମ୍ବ ଗଛ ଗୋଟେ ଆଗ ସାମ୍ନାରେ ହେଇଛି ବଡ ବଡ ଡାଳିମ୍ବ ଗଛ।
ହଁ ହଁ।
ତା ଦିହରେ ବଡ଼ ବଡ଼ ଫଳୁଛି ଯେ ପୋକ ଲାଗି ଯାଉଛନ୍ତି ତା ଦେହରେ ଖାଲି। ଆଉ ଠି ସେ ଗଛରେ ମେଞ୍ଚେ ପିଜୁଳି ଦେଖିଲା ବେଳକୁ ଖାଇବାକୁ କେହିଁ ନାହାନ୍ତି କାରଣ ସେଇ ଯୋଉ ବର୍ଷା ହେଇକି ଖରା ହେଇକି। ସେ ପାଣିିଚିଆ ଏବେ ତା ଭିତରେ ପୋକ ଟିକେ ଟିକେ ବି ଲାଗିଗଲେଣି ବହୁ ମିଠାଳିଆ ହେଇଯାଉଛି ପାଚିଲା ଖିଣୁ।
ହଁ ହଁ ହଁ।
ଆଉ କରମଙ୍ଗା ସେମିତି ଗଛରେ ମେଞ୍ଚେ କରମଙ୍ଗା ଆଉ ସେପଟା ଗଛରେ। ହଁ ସେପଟା ଗଛରେ ସେମିତି ଗୋଟେ ଗୋଟେ ସେପଟା ସେମିତି ଗୋଟିଏ ଗୋଟିଏ।
କରମଙ୍ଗା ଜୁସ୍ କରିକି ପରା ପିଉଛନ୍ତି ସୁଗାର ଲୋକଙ୍କ ପାଇଁ ଭଲ।
ହଁ କହୁଛନ୍ତି ପରା ସେଇଟାକୁ ଉଁ ମାନେ କହୁଛନ୍ତି ଭଲ ଜିନିଷ ଟା ମାନେ କୋଲେଷ୍ଟ୍ରଲ ଆଉ। ଇଏ ପାଇଁକା ଉଁ ଯୋଉ ଉଁ ସୁଗାର ପାଇଁକା ଭଲ ବୋଲି କହୁଛନ୍ତି ତ ତାକୁୁ। କେତେ କିଏ ତାକୁ ପିଉଛନ୍ତି ବାଟି ବୁଟିକି ଆଉ।
ହଁ ହଁ ଆଉ ଇଏ ତମର ଏଇ ତମ ଘରେ ପରା ବୁଧେଇ ଓଷା ପାଳନ ହୁଏ।
ହଁ ଏ ବୋଧେଇ ଓସା ଏବେ କେତେ ବର୍ଷ ହେଲାଣି ବର୍ଷେ ଦି ହଁ ଏଇ ବର୍ଷ ପୁଣି ବସିବ ଏଇ ବନ୍ଦ ଥିଲା ହେଇ ମରିଯାଇଥିଲି ଆଙ୍କ ଘରେ। କଉ ଉଁ ବଡ଼ାପା। ବଡ ବୋଉ ସବୁ ମାରିଥିଲେ ହଉନଥିଲା ଏଇ ବର୍ଷ ହବ ପୁଣି ଆଉ କୋଉଠି ସବୁ ଫ
ମା ଙ୍କୁ।
କାହ୍ନା ଆଉ କିଏ।
ଓହୋ ହଳଦୀ କଣ ଏଇ କଞ୍ଚା ହ ବାଟିକି ମାଆଙ୍କୁ ଥାପନା କ
ହଁ କଞ୍ଚା ହଳଦୀ ବାଟି ଥାପେ ଏବେ ସେ ଲୋକ କଣ ସବୁ ଗୁ-ଗୁଣ୍ଡ କରିଦଉଛନ୍ତି ହଳଦୀ। ହେଲା ଏଇ ଯୋଉ ହଳଦୀ ଗୁଣ୍ଡ ମାର୍କେଟରେ ମିଳୁଛି ସେଇଥିରେ। ପାଣି ଦେଇକି କରିଦଉଛନ୍ତି କିନ୍ତୁ ସେଥିରେ ଚିକଣ ହୁଏନି ନା କଞ୍ଚା ହଳ ସେଇ ଯଉ ସେ କୁ ବତୁରେଇକି ବାଟିଲେ ତା ଦେହରେ ଗୋଟେ ଚିକଣ ଆସେ ହଳଦୀ ରେ।
ବତୁରେଇକି ବାଟିଲେ କଣ କି ସେଇଟା ପୁରା ଥାପିଲେ ମାନେ ଲାଖିକି ରହୁଥିବ ଆଉ।
ହଁ ଲାଖିକି ରହୁଥିବ କଉଡି। ପିନ୍ଧା ହୁଏ ପୁରା ଠାକୁର ଗଢା ହୁଅନ୍ତି ବଢିଆ ସୁନ୍ଦର ଭାବରେ।
ଏଇ ଜଟଣୀ ରେ ଯୋଉ ତମର ଯୋଉ। ଅଁ ମ ଖୋର୍ଦ୍ଧା ଜଟଣୀ ରେ ତମ ଏଇ ଯୋଉ। ଏଠି ପା କଣ ଗଣେଶ ପୂଜା କୁଆଡ଼େ ବଢିଆ ହୁଏ ମୁଁ ତ ଏବେ ଆସିଲି ଏଠି ରହୁନଥିଲି। ଏଇଠି ପା କଣ ଗଣେଶ ପୂଜା ବଢିଆ ହୁଏ।
ହଁ ଗଣେଶ ଚତୁର୍ଥୀ ମାନେ ବଢିଆ ସେ ହୁଏ ଏଠି କହନି ଜଟଣୀ କି କହନ୍ତି କି ମାନେ ଗଣେ ଶଙ୍କ ପାଇଁ ପ୍ରସିଦ୍ଧ କାହିଁକି କାରଣ ଏଠି ବହୁତ ଲୋକ ବେପାରୀ ସବୁ ରହନ୍ତି। ହଁ ଗଣେ ମାନେ ଜଟଣୀକୁ ବେପାରର ଉଁ ମାନେ ସହର କହିଲେ ଚଳେ। ତ ସେଠି ଗଣେଶଙ୍କର୍ ପୂଜା ସବୁ ଦୋକାନ ମାନଙ୍କରେ ପୁରା ବହୁତ ବଡ ଆକାରରେ ହୁଏ। ସମସ୍ତେ ପଇସା ଦେଇଛନ୍ତି ଦୋକାନୀ ମାନେ। ସମସ୍ତଙ୍କର କି ଗୋଟେ ଗୋଟେ ମାନେ ଏଇ ଯୋଉ ପଣ୍ଡାଲ ତିଆରି ହେଇଛିି ସେଇ ଠାକୁରଙ୍କୁ ବ ସାନ୍ତି ତାର ଅଛି। ଗଣେଶ ପେଣ୍ଡାଲ ଅଛି ସେଠି ବସାନ୍ତି ଆଉ ଏବେ ଆଗରୁ ପା ଏବେ କଣ କି ଘରେ ଘରେ ଜଟଣୀ ହଁ ଜଟଣୀର ଘରେ ଘରେ ବ ଲୋକମାନେ ଗଣେଶ।
ଗଣେଶ ପୂଜା ଟା କେମିତି କରନ୍ତି ମାନେ କହନ୍ତି ଜଟଣୀ ଗଣେଶ ପୂଜା ପ୍ରସିଦ୍ଧ ପ୍ରସିଦ୍ଧ ମାନେ? କଣ ହୁଏ ମୁଁ ସେୟଆ ପଚାରିଲି।
ସେ ମାନେ ଲୋକଙ୍କର ଅଛି ଗଣେଶ ପୂଜାରେ ହେଲେ ଜଣେ ଜଣ ମାନେ ଗୋଟେ ସହରରେ ଜଣେ ଜଣ ଘରେ ହୁଏ। କିନ୍ତୁ ଏଠି ଯ ସମସ୍ତଙ୍କ ଘରେ ପ୍ରାୟ ହୁଏ। ଆଉ ମୁଁ ଯୁଆଡେ ଦେଖିବ ମ ତ ବସିଥିଲି ଆଉ ଗଣେଶ ମ ବହୁତ ଗାଇ ଫାଇଟ ସବୁ ଲଗା ହୁଏ। ଆଉ ସେଠି ବିଭିନ୍ନ ପ୍ରକାରର ଗୋଟେ ଗୋଟେ ଜାଗାରେ ନିନା ବଜାର ପଡିଥାଏ। ସେଠ ପ୍ରାୟ ତିନି ଚାରି ମିନା ବଜାର ପଡ଼େ ଆତା ଆଠ ଦିନିନ କାଳ ହଁ ସାତ ଆଠ ଦିନ ବେଳେ ଯାତ୍ରା ଆସିଲି ପଡେ ଆଉ ମାନେ ଏତେ ବହୁତ ଧୁମଧାମ ରେ ଠାକୁରଙ୍କର ମାନେ ଆଗମନଟା
ଭସାଣି ଟା ଭସାଣି ଟା କେମିତି ହୁଏ।
ଭସାଣି ଟା ଯିଏ ଦେଖିବ ଗଣେଶ ପୂଜାର ଭସାଣିଟା ମେନ। ଯିଏ ଦେଖିବ ଥରେ ସିଏ କହିବ ମୁଁ ସବୁ ଭୁଲିଯିବି ମାନେ କହନ୍ତି ଆମର ବମ୍ବେ ପଟ ବହୁତ ଭଲରେ ହୁଏ। ମହାରାଷ୍ଟ୍ର ଲୋକ
ହଁ ଯୋଉ କହନ୍ତି ଆମର ଯୋଉ ରାଜ କଣ ତ ହେଟା ଜାଗା ହୁଁ ହୁଁ।
ସେଠି ବହୁତ ଭଲ ଦେ
ହୁଁ ଲାଲବାଗ ନା କୋଉଠି କହନ୍ତିନି ସେଠି ଭଲ ଗଣେଶ ଆଉ କୋଉ ବଗିଚ ବାଘ ଗୋଟେ କହନ୍ତିି ହଁ।
ଏ ବଢିଆରେ ହୁଏ କିନ୍ତୁ ମାନେ ଆମେ ଯ ଦେଖୁ ବିଶ୍ୱର୍ଜନତା ଠାକୁରଙ୍କର ଫଠାଣିଟା ବଢ଼ିଆ ଲାଗେଛି।
ହୁଁ।
ଯିଏ ଯୋଉଠି ଗଣେଶକୁ ବସେଇଥିଲେ ସମସ୍ତେ ତାଙ୍କର ଆଠିବେ ପୁରା ସଜା। ମାନେ କିଏ କେତେ କ ଦିନ ସବୁ କରିଲେ କିଏ କେଉଁ ମାନେ ଭେଷ ହେଇଥିଲେ। ସବୁ କିଏ ଜୀବ ମଗାଇଥାରୁଛି। କମ୍ ମାନେ ଯିଏ ଶିବଙ୍କର ହେଇଥିବେ ଯୋଉ ମାନେ ଶିବ କା ତାଙ୍କର ସଏ ମେନେଉୁ ଦୁ ପ୍ରେତ ଏଇମାନେ ସେମାନେ ସବୁ ସେମତି ଦୁଃଖ ପ୍ରେତ ଭଳିଆ ସବା ହେଇପାରିବ। ମାନେ ଏମିତି ଧୂଆଁ ଛାଡୁଥିବେ କି ଇଏ କରୁଥିବେ କୁଏନି ଆଉ ଧର ଦୁର୍ଗା ହେଇଥିବେ ସେ ବାଘ ଉପରେ ଆଉ ବୁଥିଲା। କାୀ ହଉଥେ କାଳି ପୁରା ଏମିତି ଆସିଥିବ ମେ କାଳି ହେଇଛି ସବୁ ମୁଣ୍ଡ ଫଣ୍ଡକେଇ ଆ ହେଲେ ସମେ ତ ଏବେ ସୁନ୍ଦର ଭାବରେ ସଭିନୟ କରିିକରି ଆଉଥିବେ ଯେ ତୁମେ ଦେଖିବ ଘରେ ଜଟଣ ତ ମାନେ ଯେଉଁ ବଷାଣି ଯାତ୍ରା ସବ ଭୁଲିଯିବ। ଏଡି ସୁନ୍ଦର ଲାଗଛି ଭଲ ଲାଗ ଚଟଣି ଦେ ହୁଁ ଆଉ ଏବେ ତ ଆସିଲା ରଥ ଯା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଜଗନ୍ନାଥଙ୍କୁ ଯଦି ଏଠେଇ ନ ଦେଖିବ ଅହ୍ଲାଲିନାଥଙ୍କୁ ଦେଖିଲେ ଯୋଉ ମାନେ କହନ୍ତି। ହଲାନ ଦାସଙ୍କୁ ଦେଖିିବା ଏଇ ପନ୍ଦର ଦିନେ ଯାହା ପ୍ରତୁ ଜମର ପୁଣ୍ୟତା ଆଉ ପହଞ୍ଚ ନବମୀ ତିଥିରେ ଯଦି ଗୁଣ୍ଡିଚା ଘରେ ଯାଇନ୍ତି ଜଗନ୍ନାଥଙ୍କୁ ମ କାଲି କହନ୍ତି ତୋର ବହୁୂ ଜନ୍ମରେ ମାନେ ଯୋଉ କହନ୍ତିନି ପାକ କ୍ଷୟ ହବ ଆଉ ପୁନର୍ଜନ୍ମ ନବ।
ଓହୋ।
ସେତ ଦିନେ ଦେଖିଥ ଜଗନ୍ନାଥ ନବମୀ ତିଥିରେ ଆସିୁଛନ୍ତି ତାହାରେ ସ୍ବୟଂ ଜଗନ୍ନାଥ।
ହୁଁ ହୁଁ।
ଆଉ କଣ କରିବା। ଆଉ ଭଗାନଙ୍କର ବରାଦ ହଉ ଏବଂ କାମ ହଉ କମ ହଉ ସେଠି ଯାଇକି ଜଗନ୍ନାଥ ଦର୍ଶନ କରୁ। ଆ ଲ କି ଭ ସେ ଏମିତି ଦେଖିଥିଲେ ଆମର ପୁନର୍ଜନ୍ମ ହବନି ହଁ ମାନେ ଅଛି ଆମେ ଆଜିିକାଲି ନଦଆ କଣ ହେଇଯିବ। କହି ହେବ।
ହୁଁ ହୁଁ।
ଏତେଦିନି ପରେ।
ହଁ ସେଇୟା ନୁହଁ ଆଉ କଣ। ନାଇଁ ଯାହା ହଉ ମୁଁ ଶୁଣିଥିଲି ତ ଭଲ ହୁଏ ଗଣେଶ ପୂଜା ବୋଲିିକା ମୁଁ ସେଆ ପଚାରିଲି। ମାନେ କେମିତି ହୁଏ ଗଣେଶ ପୂଜା ଟା?
ଆଏଇ ଯୋଉ ଜଗନ୍ନାଥ ବାମନ ଅବତାରେ ହୁଅନ୍ତି ହୁଁ ବାମନ ଅବତାରେ ଜଗନ୍ନାଥ ହୁଅନ୍ତିନିକି ମାନେ ସେଟା ତାଙ୍କର ସବୁ ପ୍ରକାର ବ୍ୟସ୍ତ କାମନା ଦେଇପାରିବେ ଜୋଗ ମାନ ହୁଏ ସେଠି ମାନେ ତଳେ ଥାଇକି ଲୋକ ଦେଖନ୍ତି କେତେ ମାନେ କହିବା କଥା ନୁହ କେତେ ବଡ। ଏତେ ଦୂରରୁ ଦେଖିଲେବି ଲୋକ ତାଙ୍କ ଆଗରେ ଛୋଟିଆ ଦେଖାହବ।
ହଁ ସେଆ ନୁହେଁ।
ଚେକ୍ କରାହୁଏ ତମକୁ ଲାଗିବ ସେଛୋଟ ହେଇଯାଉଚି।
ହଁ ହଁ।
ଯେତେବେଳେ ସେ ପ୍ରଥମରୁ ପ୍ର ଯୋଉ ବାର ବର୍ଷ ପର୍ଯ୍ୟନ୍ତ ନବଦଉବନ ରୁପ ହୁଏ ମାନେ ସେ ପୁରା ଦେଖା କରି କଅଁଳିଆ ଯୁବକ ଅବସ୍ଥା ତାଙ୍କର। ମାନେ ଏଇଟା ଆମ ଓଡିଆ ଲୋକଙ୍କ ପାଇଁ ଜଗନ୍ନାଥଙ୍କର ଯଦି ଯିଏ ବୁଝିଲା ମାନେ ସେ କାତାଙ୍କୁ ଏଇ ଚର୍ମ ଆଖିରେ ସେଆଖିରେ ଦେଖିବା ଆମ ପାଇଁ ମାନେ ସମ୍ଭବ ନୁହଁ କିନ୍ତୁ ଏମିତି ସେ ହେଇକି ଆମେ ତାକୁ ଦେଖିପାରୁିବୁ ଚ୍ମଚତିରେ
ହଁ ହଁ ସତ କଥା। ତାହେଲେ ଏଥର ପୁରୀ ରଥଯାତ୍ରାରେ ଯାଉଛ?
ଜିତା ଠାକୁରଙ୍କର ଆଉ ଜି କେତେ ଜଣଙ୍କୁ ଫୋନ୍ କଲେ କହିବ ଠାକୁରଙ୍କ ଦରାମ ମାନେ ଆପଣଙ୍କ ବଡାରେ ନଆସିଲେ କିତମେ ଯଦି ଆଗ୍ରହ ନକର କିଭଗବାନଙ୍କୁ ବରାଦ କେମିତି ଆସ
ସେଇଆ ତ ଆଗ୍ରହ ନ କଲେ ଆଉ ବରାଦ କେମତି ଆସିବ ଯେ।
ହଁ ମାନେ ଗୋଟେ ଜିନିଷଟଥାଏ ଏମିତି କଣ କରିବ ମୁଁ ତୋ ମନକୁ ଇଚ୍ଛା ପ୍ରାପ୍ତ ଟିଏ କଣ ଫଳେନି କଣ କଁ ଯେମିତିଥ ସେମିତି ପାପ ପୂନ୍ୟ ଫଳ ଇଚ୍ଛା କରିବ ନା ଆ ମୁଁ ଭଗବାନ ଡାକିବେ। କାଇଁ ତମ କଣ ବଡ଼ ଭକ୍ତଟାପା ତାପରେ ତମକୁ ଦେଖ ତାକୁ ଦେଖିବେନି
ସେଇଆ ଡାକିବେ କ ଠାକୁର କଣ ମନା କରି
ହୁଁ ଭଲ। ହ୍ୟାଲୋ।
ଅଉ ପିଲାମାନେ କଣ ସବୁ କରୁଛନ୍ତି ଏଇଲେ?
ପିଲାମାନେ ଏଇ ବଡଝିଅ ତ ଆଜି ସ୍କୁଲ ଯାଇନଥିଲା। ଘରେ ବସିକି ପାଠ ପଢାପଢ଼ି କରୁଚି ସାନ ଦିଜଣ ସ୍କୁଲ ଗଲେ। ହଁ। କଣ କହିଲ?
ମୁଁ କହିଲି ଇଛା ଅଛି ଯଦି ଜଗନ୍ନାଥଙ୍କୁ ଦେଖିବାକୁ ଆଗ୍ରହ କରିବ ତା ପାଇଁ ଉପାୟ ବି କରିବାକୁ ପଡିବ ନାଇଁ ମୁଁ ଏଇ ଟାଇମ ରେ ଏତିକି ବେଳେ ଏଇଥିରେ ଆମେ ଯିବୁ ଏଇ ଆଇନି
ନାଁ ନାଁ ଉପାୟ ସବୁ ତାଙ୍କ ହାତେରେ। ଉପାୟ କିଛି ତମ ହାତରେ ନାହିଁ କେବଳ ଆଗ୍ରହ।
ଆନା ତମ ପଟୁ ବି ତମେ ଉପାୟ ମାନେ ତମ ପଟୁ ଗୋଟେ ଚେଷ୍ଟା କରିବ ନାହିଁ ଆମେ ବାହାରିକି ଯିବୁ। ମୁଁ ସେଇଆ କହିଲି ଇଛା ସହିତ ଇଚ୍ଛା ହଁ ତାପରେ ଭଗବାନଙ୍କ ଉପ ଛାଡିଦବ ଧର ତମେ ଯେତେ ଅସୁବିଧା ଆସୁ ବାଧା ଆସୁ ଯେତେ ପ୍ରତିବନ୍ଧ ଆସୁ ବିି ଭଗବାନ ତା ପାଇଁ ରାସ୍ତା କଢେଇ ଦେବେ।
ଅଁ କେମିତି ଆଗ୍ରହ ତ ମୁଁ ଯିବି ଖାଲି ଆଉ କିଛି ନୁହଁ ମୁଁ କେମିତି ଯିବି କିଏ ନବ କିସେଡ଼ା ସେଜାଣିଥିବ ଖାଲି
ପାରୁନି ମୁଁ ତାକୁ ସେଦିନ ସେ